ହଁ ସାଙ୍ଗ କଣ କରୁଚୁ?
ସାଙ୍ଗ ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା
ଏଇ ବସିଲି ଟିକେ ଆମର ଗାଈ ଟା ଆସିନଥିଲା ତ, ତାକୁ ଟିକେ ଜଗେଇଥିଲି। ଆସିଲେ ବାନ୍ଧି ଦେବୀ
ଓହୋ ତମର ତାହେଲେ ଗାଈ ରଖିଚ, ମୁଁ ଏଇ ବସିଚି ଆଉ।
ହଁ ବସିଚୁ।
ଆଉ ତମର କେତେଟା? ଏଇ ଆମ ଘରେ ବାଡି ପାଖରେ ବସିଚି।
ଅହୋ, ନା ମୁଁ ଏଇ ଦେଖ୍ ଦେଖୁଥିଲି ଆଉ। ଆମର ଗାଈ ଅଛି କେତେଟା ଜାଣିଚୁ, ଚାରିଟା ଗାଈ, ଆଉ ତିନିଟା ବାଛୁରି। ହୁଁ ଛୋଟ ଛୁଆ, ଆଉ ମିଡିୟମ ସାଇଜି ଆଉ ଗୋଟାଏ ଧଳା ଗାଈ ଗୋଟେ କସରିଆ ଗାଈ ନାଲି ଆଉ ଧଳାର ଆଉ କଳା ଧଳା ମିସ୍ ସେ ଆ ଆଉ ହୋଉଚି ପୁରା ଧଳାଗାଈ ଆଉ ବାଛରୁଟା ନାଲି ଇଏ, ଆଉ ତା ମୁଣ୍ଡରେ ଗୋଟେ ଚାନ୍ଦୁଆ ଟାଇପ ଟାଇପିର ହେଇଚି ଧଳାର ଆଉ ନାଲିର। ଆଉ କଷଗିଆ କଳା ଗୋଟେ। ଅଛି ଗାଈଟେ ଏ ଯୋଉ ଛୋଟ ବାଛୁରଟେ ଆଉ ଗୋଟେ ବାଛୁରି ପୁରା ଧଳା। ହୁଁ ତା ନାଞ୍ଜ ଆଡୁ ଗୋଟେ ଅଛି ହୁଁ ପଶୁରିଆ ହୁଁ।
ଆମର ବି ତିନିଟା ଗାଈ ଅଛି ଗୋଟେ କସରା ଗାଈଟେ। ସେଟା ଆମେ ଆଣିଥିଲୁ, ମୋ ନଣନ୍ଦଙ୍କ ଘରୁ ଆଣିଥିଲୁ। ପାଞ୍ଚ ବର୍ଷ ହେଇଗଲାଣି ଆଣିଥିଲୁ ସେ ଗାଈଟା ଆଉ ଏବେ ସେ ତାର ଦିଟା ଛୁଆ ହେଲାଣି, ଗୋଟେ ଛୁଆ ଗୋଟେ ବର୍ଷର ମାଇ ଟେ ଆ ସିଏ ସେ ଏବେ ଦି ବର୍ଷର ହେଇଗଲାଣି। ଆଉ ଗୋଟେ ଏବେ ସେ ଗୋଟେ ଛୁଆଟେ, ହଁ। ଆଉ ଏବେ ସେ ଗୋଟେ ଛୁଆଟେ କରିଚି ତିନି ମାସ କି ଚାରି ମାସେ ତଳେ। ତାର ସେଟା ଗୋଟେ ଧଳାଟେ ହେଇଚି ଧଳା ବାଛୁରୀଟେ। କୁନି ବାଛୁରୀଟେ ହେଇଚି, ଆଉ ସିଏ ଏବେ କ୍ଷୀର ବି ଦୋ, କ୍ଷୀର ଦୋଉଚି ଆମେ କ୍ଷୀରରୁ ବି ବହୁତ ଉପକୃତ ହଉଚୁ। ଆମେ କ୍ଷୀର ବଜାରରେ ବି ବିକ୍ରି କରୁଚୁ ଘରୋଇ ବି ବିକ୍ରି କରୁଚୁ। ଆଉ କ୍ଷୀରରୁ ବି ଦହି ତିଆରି କରୁଛୁ ବସା ଦହି ତିଆରି କରୁଛୁ ଆଉ ଛେନା ବି ତିଆରି କରୁଚୁ। ଆଉ ଘିଅ ବି ଆମର ହଉଛି ଲହୁଣୀ ବି ହଉଛି। କ୍ଷୀରରୁ ତ ବହୁତ୍ ପ୍ରକାର କ୍ଷୀରରେ ତ ହଁ ଲହୁଣୀ। ଖାଆନ୍ତି ଲଉଣୀ ବି ତ୍ୱଚା ପାଇଁ ବହୁତ୍ ମାନେ ଭଲ।
ଯୋଉ ସାଙ୍ଗ। ହଁ ତା ଦେହରେ ବି ଆମର ବହୁତ୍ ଉପକାରିତା କଣ କଣ ଅଛି ଜାଣିଚୁ? ଦହି ଖାଇଲେ ତ ଆମ ଦେହ ପାଇଁ ବି ଖରା ଦିନ ପାଇଁ ବି ଭଲ। ଶୀତ ଦିନ ପାଇଁ ବି ଭଲ ଆଉ ସେମିତି ବି ଦହି ବି ତୁ ବି ମୁହଁରେ ବି ଲଗେଇ ପାରିବୁ ତା ଦେହରେ। ଅ ବେସନ, ହଳଦୀ, ଏଗୁରା ସବୁ ପକେଇକି ମହୁ ପକେଇକି ହଁ ସୁନ୍ଦର ଯେହେତୁ ଯା ପାଇଁ ବି ମୁହଁରେ ବି ଆମେ ଲଗେଇ ପାରିବା କଳା ଦାଗ ଲିଭାଇବା ପାଇଁ ଆଉ ବି ତା ସହିତ ଦହି ଖାଇଲେ ବି ଦେହ ପାଇଁ ବି ଉପକାରିତା ପେଟ ଥଣ୍ଡା ରହିବ। ମାଇଣ୍ଡ୍ ବି ସ୍ଥିର ରହିବ ଆଉ
ହୁଁ।
ଦହି ପଖାଳ କରିକି ବି ଖାଇପାରିବ ପଖାଳ ଛୁଙ୍କ ଦେଇକି ଆଉ ହଁ ଦହି ବାଇଗଣ ବି ହଁ। ହଁ ଦହି ବାଇଗଣ ଦହି ଦହି ବାଇଗଣ ବି କରିକି ଖାଇପାରିବା ଦହି ଭେଣ୍ଡି ବି କରିପାରିବା ଦହି କଡି଼ ବି କରିପାରିବା। ହେଲା ଆଉ ତା ସହିତ ବି ଆମେ ଘିଅ ବି ଘିଅ ବି କରିପାରିବା ଘିଅ କାଢ଼ି ପାରିବା। ଘିଅ କାଢି଼ବା ର ତରିକା ବି ଅଛି ଧର କ୍ଷୀରକୁ ବସେଇଲେ। କ୍ଷୀର ଆଣିକି ବସେଇବା ତାକୁ ନାଲି ର ହେଇଗଲା ପରେ ତାକୁ ତା ସରକୁ କାଢି଼କି ରଖିଦବା ତା ସରକୁ ପୁଣି ରଖିକି ତାକୁ ଉଁ ଆଁ ଅଧିକ କରି ହେଇଗଲା ପରେ ତାପରେ ତାକୁ ଗରମ ତାପରେ ତାକୁ ରଖିଦବା ଯୋଉ ଆମର ତ ଚୁଲି ଅଛି ଚୁଲି ଧିରେ ବସେଇ ଦେଲେ ସେଥିରୁ ମରି ମରି ମରି ମରି ସେ ବାହାରିବ ଘିଅ ଘିଅ ଟାକୁ ଆମେ ସେଇ ଯୋଉ ସରରୁ ଘିଅ କାଢି଼ପାରିବା। ସେମିତି କରିକି ବି ମୁଁ ଗୋଟେ ଡବାରେ ଡବେ ରଖିଥିଲି।
ରଖି ଦେଲେ ଲହୁଣୀ ଭଲ ବାହାରେ ବହୁତ୍ ଗୁଡେ଼ ଲହୁ ହଁ ହଁ ଶୁଣି ପାରୁଚି।
ଶୁଣିପାରୁଚୁ ହଁ ହଁ କୁହ।
ଶ୍ରୀକୃଷ୍ଣଙ୍କର ହଉଛି ପ୍ରଧାନ ଖାଦ୍ୟ ନା କି ଶ୍ରୀକୃଷ୍ଣଙ୍କର ବହୁତ୍
ଟିକେ ଜୋର ଟିକେ ଜୋରେ ଆବାଜ ଟିକେ ଜୋରେ ଆବାଜ ଟା ଦିଅ।
ହଁ ମୁଁ ବାହାରକୁ ଯାଉଚି ହଁ ସାଙ୍ଗ ଯାଉଚି ବାହାରକୁ।
ହଁ ଆସ ମୁଁ କହୁଚି ତମେ ମୋ କଥା ଶୁଣିପାରୁଛ ତ।
ହଁ ଶୁଣିପାରୁଚି।
ହଁ ତାହେଲେ ମୁଁ କହୁଚି ତମେ ଶୁଣ ହେଲା କି ଆଉ ସେ ରୁ କାଢି଼କି ଘିଅ ବି ଆମେ ରଖିପାରିବା ତା ସହିତ ଗାଈର କ୍ଷୀର ପିଇଲେ ବି ଆମର ବି ସତେଜ୍ ହବ ବଳ ବି ହବ ଆଉ ଉଁ ଉଁ ଉଁ ବଳ ସହିତ ବି ଆମର ବୁଦ୍ଧି ବି ହିନ୍ନ ହବ ଆଉ ଶରୀର ତ୍ୱଚା ବି ରହିବ ସୁସ୍ଥ ରହିବ।
ହୁଁ ହୁଁ।
ଏଇ ସବୁ ଆମର ଉପକାରିତା ଆଉ ଗାଈ ଗୋବର ବି ରଖିଲେ ଆମର ହଁ ଗାଈ ଗାଈ ରଖିଲେ ସୁବିଧାଟା ହଉଚି ଆମେ ଗୁଣ୍ଡା ପକେଇ ପାରିଆ ଘଷି ପକେଇ ପାରିଆ ଗାଈ ଗୋବର ଘର ଲିପିଆ ପୋଛା ବି କରିପାରିଆ ଠାକୁରଙ୍କର ପୂଜା ଅର୍ଚ୍ଚନା ରେ ବି ଗୋବର ବି ଲାଗେ।
ହଁ ଯାଏନି। ହଁ ହଁ ଜାଳେଣି ସଇତ ମାନେ ଗାଁ ରେ ଗାଁରେ ମୁଖ୍ୟତଃ ଗାଈର ଗୋ ବର କୁ ବେଶୀ ଲୋକ ଜାଳେଣି ରେ ବ୍ୟବହାର କରନ୍ତି ଆଉ ଖତ ବି ତିଆରି କରନ୍ତି ଗାଁ ରେ ଯୋଉ ସବୁ ଫସଲ
ଆଉ ଖତ ହଁ ପନିପରିବା ହଁ ଠିକ ଠିକ ଠିକ କଥା କହିଚ। ତମ ସହିତ ମୁଁ
ଆଉ ଗାଈ ରଖିଲେ ଘରର କୋ କୌଣସି ଖାଦ୍ୟ ନଷ୍ଟ ହୁଏନି, ନାଇଁ କି?
ହଁ ନଷ୍ଟ ବି ହବନି ହଁ।
ପିଲାମାନେ ନ ଖାଇଲେ କି ବଳି ପଡିଲା ସେ କଣ ନେଇକି ଗାଈକୁ ବି ଦେଇପାରିବା। ହଁ ହଁ ଶୁଣି ପାରୁଚି।
ହଁ ତମ କଥାର ଟିକେ ତମ କଥା ଟିକେ କଟି ଯାଉଚି।
ଆଚ୍ଛା ହଉ ମୁଁ ଟିକେ ବାହାରକୁ ଯାଉଚି।
ସାଙ୍ଗ
ହଁଁ ଏବେ ଶୁଭିଲା।
ହଁ ମୁଁ ଲାଇନ ରେ ଅଛି।
ହଁ ମୁଁ କଇଲି ସୁବିଲା ତ ଏବେ?
ସାଙ୍ଗ। ଆଜ୍ଞା ଆଜ୍ଞା ଶୁବିଲା ଏବେ ହଁ କୁହ। ତାପରେ ବି ଗାଈ ବି ରହିଲେ ବି ହଁ ତମେ ଯୋଉଟା କହୁଥିଲ କୁହ ଏବେ।
ହଁ ମୁଁ କଇଲି ଖାଦ୍ୟ ନାଇଁ ନାଇଁ ମୁଁ କହୁଛି ମୁଁ କହିଲି ଗାଇ ରହିଲେ ଲେ ହଁ ଖାଦ୍ୟ ତ ଆମର ନଷ୍ଟ ହବ ନାହିଁ। କିଛି ବି ଖାଦ୍ୟ ନ
ହଁ ନଷ୍ଟବି ହବନି କିଛିବି ନଷ୍ଟ ହବନି ତାପରେ ବି ହଉ ବା ହଁ ତାପରେ ବାରିରେ ବି ଯଦି ଘାସ ଫୁସା କିଛି ବି ହେଲେ ତାକୁ ବି ଖାଇବ ଛୁଣ କୁଟା ହେବି ତାକୁ ବି ଖାଇବ, ଆଉ କୁଣ୍ଡା ବି ଖାଇବ, ତା ସହିତ ଆଉ ଗୋଟେ କଣ ସେଟା ଗୋଟେ ଖାଏ କୁଣ୍ଡା ସହିତ ଆଉ ଚୋ ହଁ କୋଚଡ଼ କୋ ଚୋକଡ। ଚୋକଡ଼, ବାଦାମ ହଁ ବାଦାମ ଚୋପା ଆରିକା ବାଦାମ ଇଏ ସେ ଆଉ ହଉଛି ମୁଗ ଚୋପା ବିରି ଚୋପା ଏଗୁଡା ସବୁ ରୁହେ ନା ବିରି ଗଛ ଅରିକା। ତାକୁ ବି ଦିଆଯାଏ ଖାଇଲେ ହଁ ହଁ ସେ ସବୁ ଖାଏ। ହଁ ଗାଈକି ଦେଇପାରିବ ତୋରାଣୀ, ପେଜ ହଁ। ପେଜ ବି ଖାଏ, ଗାଈ ପେଜ ବି ପିଏ। ଗାଈର ବି ଆମେ ବହୁତ ଭାଗରେ ଯତ୍ନ ବି ନଉ ତାକୁ ଗାଧେଇ ଦଉ ପୋ ପୋଖରୀରେ ତାକୁ ଘଷିକି ଯୋଉ କୁଟାଟେ ଆଣିକି ତାକୁ ଘଷିଘଷି ଘଷି ସଏ ସ ମୁଁ ଗାଧେଇଦିଏ ଧୋଇଦିଏ ତାର କେୟାର ନିଏ ତାକୁ ବାନ୍ଧିଦିଏ। ତା ଦେହରେ ଟିଙ୍କ ହୋଇଥିଲେ ମୁଁ ଛଡେଇ ଦିଏ।
ଯୋଉ ଗାଈ ମାନେ ସବୁ ନଦୀକୁ ଯାଆନ୍ତି କାଇଁକି? ନଦୀକୁ ଯାଆନ୍ତି ଗାଧୋଇ ପାଇଁ
ହୁଁ, ହଁ, ହଁ। ନଦୀ ବି ଏବେ ବି ନଦୀ କି ଏବେ ବି ନଦୀରେ ଯାଉଛନ୍ତି ଗାଧଉଛନ୍ତି କିଛି ଅସୁବିଧା ନାହିଁ।
ଆମ ଏପଟେ ଟିକେ ଅଧିକ ସୁବିଧା ନାହିଁ ତ ଆମେ ସବୁ ଏବେ ପାଣି ନେଇକି
ହଁ ପାଇପ ହଁ ପାଇପ ଲଗେଇକି ହଁ। ପାଇପ୍ ଲଗେଇକି ବି ଗାଧୋଇ ହଁ।
ଚର୍ମକୁ ବି ଥଣ୍ଡା ଦରକାର ସେଥିପାଇଁ ଗାଈ କୁ
ହଁ, ହଁ। ଆଉ ଗଈକି ବି ପାଣି ବି ମୁଁ ପିଇବାକୁ ହଁ ପିୟେବାକୁ ଦିଏ। ହଁ ପରିଷ୍କାର ପରିଚ୍ଛନ୍ନ ରଖିବା ତାଙ୍କର କେୟାର ନବା ଆଉ ତାଙ୍କୁ ଠିକ୍ ଟାଇମରେ ଖାଇବାକୁଦବା ଭାତ ବି ଆମେ ତାକୁ ଦିଅଉଁ, ହୁଁ।
ଆମର ବି ଦିଟାଇମ୍ ତାଙ୍କୁ ଖାଦ୍ୟ ଦିଆଯାଏ ମାନେ ପିଇବା ଖାଦ୍ୟ।
ହଁ ତାପରେ ଛଣ ବି ଦିଆଯାଏ ସନ୍ଧ୍ୟା ବଳୁଆ ଚାରିଟା ବେଳକୁ ଛଣ ହ ସେଟା ହଁ।
ଆଉ ଗୋଟେ କଥା ଜାଣିଛୁ ଆମର ଯେତବେଳେ ରାତିରେ ରୁଟି ହୁଏ ମାନେ ଆମ ଗାଈ
ହଁ, ସାଙ୍ଗ ଆବାଜ ଟା ରହି ରହିକି ଆସୁଛି।
ହୁଁ ଏବେ ଆସିଲା ଏବେ ଆସିଲା
ହଁ, ହଁ ଆଶିଲା ଆସି
ମୁଁ କହିଲି ଆମର ଯେତେବେଳେ ରୁଟି ହୁଏ ରାତିରେ ଆମ ଗାଈ ପାଇଁ ଫାର୍ଷ୍ଟ ଦିଟା ରୁ
ଗାଈ କିିଏ ଖାଇବ?
ହେଲା ସେ ଆମ ଗାଈ କତିକି ଯୋଉ ଦିନ ବି ବାଇଚାଞ୍ଜ ରୁଟି ନ ହେଇଥିବ ସେ ଆମ ଗାଈ ସେଦିନ ଶୋଇବେନି ଆ ଆମ ଗାଈ ବିବେଇବେ ଯାହା ହେଲେ ତାଙ୍କୁ
ହଁ, ରୁଟି ଗୁଡ ଦେଲେ ରୁଟି ଗୁଡ ଦେଲେ ବି ଭଲ। ରୁଟି ଗୁଡ ହଁ ଗାଈ ତ ସବୁ ଖାଏ ବିସ୍କୁଟୁ ଚକୁଳି ଆମର ଚକୁଳି ହେଲେ ବି ଦଉ। ହଁ ଆମର ବି ଚକୁଳି ବି ଦିଆଯାଏ ହଁ।
ହୁଁ।
ଆମର ବି ଡେଲି ଦିଆଯାଏ ରୁଟି।
ହଁ।
ରୁଟି, ଚକୁଳି, ଚୁଡା, ମୁଢ଼ି ସବୁ ଖାଇବେ ଆଉ ଚା ଆମର ଗୋଟେ ବାଛୁରୀ ଅଛି ତାଧୀରେ ସେ ସକାଳେ ମୁଁ ଜେଜେ ଚା ପିଇବେ ସେ ତାକୁ ଚା ନପିଇଲେ ସେ ଜମା ରହିବନି ବୋବେଇବ ଖାଲି। ମା ମା ହବ ଆସି ମୁ
ଯଉ
ସେଟା ବ ଛୋଟ ବାଛୁରୀ ନା ଗାଈ କିଛି ବନ୍ଧା ଯାଏନା ସେଟା ଛୋଟ ବାଛୁରୀ ଏକୋଇଶି ଦିନ ନ ଗଲା ପର୍ଯ୍ୟନ୍ତ ବନ୍ଧା ଯିବନି ସେ ଆସିବ ତାକୁ ବନ୍ଧା ହେଇ ନ ଥାଏ ସେ ଆସିବେ ମୁଣ୍ଡିଆ ମାରିବ ଏମିତି ଭୁଷି ଦଉଥିବ ତା ସହ।
ହୁଁ ଆଚ୍ଛା ତମର ତାହେଲେ
ଏଇଆ କରନ୍ ଆଉ ଖେଳନ୍ତି ଆମ ପୁଅ ଆମ ପୁଅ ତା ଗା ହଁ ଆମ ପୁଅ ଯିବ ତାକୁ ଓହଳି ପଡିବ, ହୁଁ।
ସେଥି ପାଇଁ ମାନେ ଗାଈ ଆଉ ବି ରଖିବାକୁ ପସନ୍ଦ କରୁ ନାହାନ୍ତି
ହଁ।
ନାଇ ଆଗରୁ କଣ ଆଗରୁ କିଛି ନା ସମସ୍ତଙ୍କର ନିହାତି ଦିଟା ତିନିଟା ଗାଇଥିବେ। ଆଉ ଏବେ କିନ୍ତୁ ଲୋକମାନେ ଘରଦ୍ୱର କରିକି ମାନେ ନିଜେ ଭଲରେ ରହିବା।
ଆମ ଆମପୁଅ। ହଁ ପିଲେ ଡରିଲେ ବି ତା ଗାଈ ନାଞ୍ଜୁର ଗାଈ ନାଞ୍ଜରେ ବି ଝାଡି ଦିଅନ୍ତି।
ହଁ ହଁ ଛୋଟ ଚୁଆଙ୍କୁ ନଜର ହେଲେ।
ଛୋଟ ଛୁଆଙ୍କୁ। ଗାଇ ଲାଞ୍ଜ ହଁ ନଜର ହେଲେ ଝାଡି ଦିଅନ୍ତିନି ଆମ ପୁଅ ତ ଯାଇ ଗାଈ ଦିହରେ ଓଳି ପଡିବ।
ହୁଁ ହୁଁଁ।
ସବୁଦିନେ ଓହଳିବ ଏମେତା ଗାଈ ଲାଞ୍ଜ। ଓପରରେ ଝାଡ଼ିବ ତାକୁ କୁଣ୍ଡେଇକି ଧରିବ ଏମିତି କରେ। ସେ ତିଥିରେ ତାର କିଛି କରନ୍ତିନେହିଁ ଗାଈ ଯୋଉ ପନାରେ ମୁହଁ ଗାଈ ପନାର ମୁହଁ ଲଗେଇ ସେ ତାର ପ କ୍ଷୀର ପିଇଦବ।
ହୁଁ ଆଚ୍ଛା ମୁଁ କହିଥିଲି? ମୁଁ କହିଲି ଏବେ ଯୋଉ ଗାଈ ମାନଙ୍କୁ ସବୁ ମାନେ ଘରେ ନ ରଖିକି ରାସ୍ତାକୁ ଛାଡି ଦଉନାହାନ୍ତି। ଗାଈ ମାନେ ସବୁ ଅସହାୟ ହେଇଯାଉଚନ୍ତି ଟିକେ ମାନେ ତା ସହିତ ଦୁର୍ଘଟଣା। ଆଉ କିଏ ରାସ୍ତା ଉପରେ ବି ମୃତୁବରଣ କରୁଚନ୍ତି କୋଉମାନେ ବି ଖାଦ୍ୟ ପାଇପାରୁନାହାନ୍ତି। ପାଣି ପାଇ ପାରୁନାହାନ୍ତି ଏବେ କିନ୍ତୁ କିଛି ଗୋଷ୍ଠୀ ଅଛନ୍ତି ସେମାନେ ସବୁ ଗୋ ସେବା ସେବା କରୁଚନ୍ତି ନା କି ଗାଈ ମାନଙ୍କର ସେବା କରୁଛନ୍ତି ତାଙ୍କୁ ମାନେ ରନ୍ଧା ଖାଦ୍ୟ ନେଇକି ଦୋଉଚନ୍ତି ପାଣି ନେଇକି ଦୋଉଚନ୍ତି।
ହଁ।
ସମସ୍ତେ ଖରାଦିନେ ମାନେ ସବୁ ଲୋକଙ୍କୁ ମାନେ କହିବା କଥା। କି କିଛି ନହେଲେ ଘର ମାନେ ସାାମାନାରେ।
ହ
ଟିକେ ରଖିବା କଥା ନାହିଁ।
ହଁ ହଁ ସାଙ୍ଗ ହଉ ସାଙ୍ଗ କଥା ହେଇକି ବହୁତୁ ଭଲ ଲାଗିଲା। ଆଉ ହଁ ବହୁତୁ ସମୟ ବି ହେଲାଣି।
କେତେବେଳେ ପୁଣି କଥା ହେବା ଆଉ।
ହଁ ବର୍ଷା ଆସିଲାଣି ଆଉ କଥା ହେଇକି ବହୁତୁ ଭଲ ଲାଗିଲା ରଖୁଚି ସାଙ୍ଗ। ବହୁତୁ କିଛି ଶି୍ଖିବାକୁ ବି ମତେ ମିଳିଲା ହଁ ରଖୁଚି ଟାଏ ଟା। ହଁ।